ଆଉ କଣ କରୁଚ?
ଏଇ ତ ମୁଁ ଯାଇଥିଲି ଦିନ ବେଳେ ସବୁ ଯାଇଥିଲି ବ୍ୟାଙ୍କ ବ୍ୟାଙ୍କ ରୁ ଆସିକି ଏଇ ଘସ ଘରେ ଅଛି ଆଉ।
ବ୍ୟାଙ୍କ ରେ କି କାମ ଥିଲା କି ଆଜି ତମର?
ବ୍ୟାଙ୍କ ରେ ସେ ଗ୍ରୁପ ପଇସା ଟା ଡିପୋଜିଟ କରିଆର ଥିଲା। ଆଉ କହିଲେ କରିଦେଇକି ଆସ ବୋଲି କହିଲେ ତ ଯାଇଥିଲ। ଗୋଷ୍ଠୀ ହଁ।
ଆଚ୍ଛା।
ଆଉ ତମେ କଣ କରଚ ଏବେ?
ଏବେ କଣ ବର୍ଷା ତ ନାହିଁ ପାଗ ଟିକେ ଭଲ ଅଛି ବସିଛୁ ଆଉ।
ହଁ ହଁ। ହ
ଆଉ ଆଜି କଣ ଖାଇଥିଲ ଗାଧୁଆ ବେଳେ?
ଦିନ ବେଳେ ଖାଇ ଥିଲି ଗରମ ଖାଇଥିଲି ଏ ଯୋଉ ଭାତ ଆଉ ସେ ପୋଟଳ ତରକାରୀ କରିଥିଲେ। ଏତିକି ଆଉ।
ହଁ ସାଧା ଅଛି ଅଛି ମଙ୍ଗଳବାର ଆଉ।
ହଁ।
ଆଉ ତମ ଘରେ କିଏ କିଏ ଅଛନ୍ତି ସବୁ ଫ୍ୟାମିଲିରେ?
ଘରେ ବାପା ମା ଭାଇ। ଭାଉଜ।
ତମେ ସାନ ନା ଉ ତମେ ସାନ ନଥିବ ବୋଧେ ଆଉ ଜେଜେବାପା ଜେଜେମା?
ନା ସେ ନାହାନ୍ତି।
ହଁ।
ତାଙ୍କୁ ତ ମୁଁ ଦେଖି ହିଁ ନାହିଁ।
ଓ ହୋ।
ମୁଁ ଆସିଲା ବେଳକୁ ସେ ନଥିଲେ ଆଉ।
ଆଉ ଆମର ବାପା ମା ଆଉ ମୁଁ ଆଉ ମ ଭାଇ।
ଆଛା।
କତିକି ଆଉ ଜେଜେବାପା ଜେଜେମା ଏକ୍ସପାର କରିଚନ୍ତି।
ହଁ।
ଆଉ ଏବେ କଣ ମାନେ ପଢା ପଢି କରିଛନ୍ତି?
ହଁ।
ହାଲୋ।
ପଢ଼ାପଢ଼ି ଏବେ ଯାହା କମ୍ପିଟେଟିଭ ହଁ ସୁଭା ଯାଉଛି ପା ହଁ ଶୁଭ ଯାଉଛି ଏବେ ଏ କମ୍ପିଟେଟିଭ ପାଇଁ ଚାଲିଛି ଆଉ। ଆ ଟିଚିଂ ପାଇଁ ଆଉ ଟିଚର ଶିକ୍ଷକ ପାଇଁ ଆଉ।
ହଁ ସେଇଟା ତ ଦେ ବହୁ ନା ଆମର ପଢା ସାରିକି ଘରେ ଅଛି ଆଉ କମ୍ପ୍ୟୁଟର ବି କରୁଛି ଘ ଅଛି ଆଉ।
ତମର କେବେ ଶଇଲା କି ଯୋଉ
ଟା ବେଳେ କଣ ଏବେ ଖାଲି ମୋର ସରିଲାଣି ଏଁ ହେଇଗଲାଣି
ହଁ।
ହଁ ହଁ।
ଆଉ ତୁମର ଆଉ ଚାରିଟା ବେଳେ ଗାଁ ରେ କୁଆଡେ କିଛି ଖେଳ ନା ଖେଳ ଖେଳନ୍ତି ନା ମାନେ ଏମିତି ଘରେ?
ହଁ ମୁଁ ଚାରିଟା ବେଳେ ପିଲା ଖେଳନ୍ତି କିନ୍ତୁ ମୁଁ ଖେଳେନି। ମୁଁ ବୁଲାବୁଲି ଟିକେ କରେ ପାଖ ଗାଁ ସେ ପଟେ ଆମର ପାଖରେ ଗୋଟେ ଜଙ୍ଗଲ ଅଛି ସେ ରାସ୍ତା ଜ ଜଙ୍ଗଲ ଅଛି ସେ ରାସ୍ତା ଦି ସାଇଟରେ ଯାଇଚି ସେପଟେ ହବ ଚାରି ପାଞ୍ଚ କିଲୋମିଟର ହବ ପାଞ୍ଚ କିଲୋମିଟର ହଁ ଛୋଟ ଜଙ୍ଗଲଟା ଅଛି ଗୋଟେ ସିଆଡ଼େ ବୁଲାବୁଲି କରୁ ନହେଲେ ଆମର ପରେ ଦାନଗଦି।
ତାନ କୋଉଠି ଯାଜପୁର ଡିଷ୍ଟ୍ରିକ୍ଟରେ?
ଏପଟେ ତମେ ଆସି ନଥିବ ବଧେ?
ହଁ ମୁଁ ଶୁଣିନି କେବେ।
ଡୁବୁରି କଳିଙ୍ଗନଗର।
ହଁ ଡୁବୁରି ଶୁଣିଚି କିନ୍ତୁ ସେଇ ଯୋଉ କଣ ଧାନଗାଦି ସେଇଟା କେବେ ଶୁଣିନି ଆଉ।
ସେଇ ଡୁବରିରୁ ଦଶ କିଲ ଜଙ୍ଗଲ ଅଛ ସେମିତି ବଡ ଜଙ୍ଗଲ ନାଇଁ।
ଅଳ୍ପ ଆଉ ସିଆଡ଼େ ବୁଲାବୁଲି କରିବାକୁ ଯାଅ।
ଏ ଘର କତିରେ କେତେ ବସିବୁ ବସି ବୋରିଂ ଲାଗିବ ତାପରେ ମୁଁ ହଁ ସାଙ୍ଗ ଅଛନ୍ତି କିନ୍ତୁ ହଁ ଅଛନ୍ତି ଯେ କିନ୍ତୁ ମୁଁ ଏତେ ପିଲାଙ୍କ ସହିତ ମିଶି
ଓ ଆଚ୍ଛା ଆଚ୍ଛା ହଁ ନା ପ୍ରାୟ ପିଲା ଥାଆନ୍ତି ସେମତି କିଛି ନିଜେ ତବେଳେ ମାନେ
ହଁ ନା ନା ମୁଁ ଯୋଉ ମୁଁ ଲେବୁଲରେ ପା ନା ପିଲା ହେଲା କିି ସେ ଲେବୁଲ ପିଲା ହଁ ଛୋଟ ଛୁଆ ଅଛନ୍ତି। ତାଙ୍କ ସହିତ କଣ ମିଶିବ ଆଉ ତାପରେ ମୋ ଲେବୁଲରେ ସେ ଅଛନ୍ତି ଯେ କିନ୍ତୁ ସେପଟେ ମୁଁ ଏତେ ମିଶେନି ସେ ପିଲା ସବୁ କୋଉଁଆଡେ ଖେଳା ଖେଳି କରନ୍ତି। ନ୍ତି ତ ମୋ ଯୋଉ ଜଣେ ଦି ଜଣ ଅଛନ୍ତି ସେ ପାଖରେ ଘର ପାଖରେ ତାଙ୍କ ସହିତ ବୁଲାବୁଲି କରୁ।
ଓ ଆଚ୍ଛା ଆଚ୍ଛା।
ଆଉ ଜଣେ ସାଙ୍ଗ ଅଛି। ଆ ସେ ଏବେ ସେ ଏବେ ବରୀରେ ଅଛି ଜବ୍ କରୁଚି। ଆସେ ଆସିଲେ ଆମେ ସେ ସପ୍ତାହକୁ ଥରେ ଥରେ ଆସେ ଆଉ।
ହଁ।
ମତେ ବି ଡାକେ ଯେ ତାଙ୍କ ସ୍କୁଲକୁ କହିଲେ ଆସୁନୁ ଇଆଡେ ଟିକେ ବୁଲାବୁଲି କରିବୁ କଣ କେତ କେତେ ଘରେ ରହୁଛୁ ଆଉ ମୁଁ କହିଲି ହଁ ଯିବା ଆଉ ମୁଁ ଯାଇଥିଲି ଥରେ। ଯାଇଥିଲି ତାଙ୍କ ସ୍କୁଲରେ ରହିଥିଲି ମଝିରେ ଆଉ ଥରେ ଡାକିଥିଲା। କହିଲା ସେ ସେପଟେ ଯୋଉ ବୁଲାବୁଲି କରିବା। ମୁଁ କହିଲି ରହ ଯିବା ତାକୁ ହଁ ହଁ ସେ ଘର ପାଖରେ ପିଲା। ଆମ ଘର ହଁ।
ଏମତି ଲାଇଫ ଲଙ୍ଗ ଗୋଟେ ସାଙ୍ଗ ସବୁ ସେ ହେଲ୍ପ କରାଯିବ କଣ ତମ ତାଙ୍କର କିଛି ଅସୁବିଧା ହେଲେ ତମେ ବି ହେଲ୍ପ କରିପାରିବ ସିଏ ବି କିଛି ହେଲ୍ପ କରିପାରିବେ। ଏମତି ସାଙ୍ଗ ଆକଚୁଆଲି ଏଇଟା ହିଁ ରହିବା ଦରକାର ନାଇଁ କି ଖାଲି ଖାଇଦବା ଇଏଦବା ସେଇଟା ତ ଭଲ ନୁହଁ।
ସିଏ ବା ମତେ ମୁଁ ଆକଚୁଆଲି ଏମିତି କମ୍ପିଟି ପାଇଁ ତ ପଢୁଥିଲି ତାପରେ ମତେ ସେ ରାସ୍ତା ଦେଖେଇଲା କି ତୁ ଏଇ ଲାଇନରେ ଯା ତୁ ବେଟର ଭଲ ହବ ଆଉ ତୁ ଏପଟ ସେପଟ ଏକ୍ଜାମ ଦଉଚୁ କିଛି ହଉନି।
ହଁ।
ଏଟିକ ହଁ ସେ କହିଲା ଦିନେ ମୁଁ ତାପରେ ତା କଥାକୁ ଇଏ କରିକି ମୁଁ ଚାଲିଛି ଆଉ।
ଭଲ ସୋଠୁ ଆ ସାଙ୍ଗ ହିଁ ମୋତେ ଏଇଟା ଜଙ୍କ ସମସ୍ତେ ସବୁ ସାଙ୍ଗ ସମାନ ନୁହେନ୍ତି ଗୋଟେ ଗୋଟେ ସାଙ୍ଗ ଏମିତି ଭଲ। ଓ ଦିଅନ୍ତି କି ଆଇଡିଆ ଏଇଟା କଲେ ଭଲ ସେଇଟା କଲେ ଭଲ।
ହଁ ହଁ। ଆ ସେ ମାନେ ଏବେ ଜବ କରୁଛି ନା ସେ ଜାଣିଛି ସବୁ କୋଉଟା ଏ ଭଲ ହବ କୋଉଟା କଣ।
ହ ସେ କୋଉ ଲାଇନ ମାଷ୍ଟର ଲାଇନ ଜବ୍ କରୁଛନ୍ତି?
ଚର ଲାଇନି ରେ।
ହଁ ଏ ପି ସ୍କୁଲ ନା ହାଇ ସ୍କୁଲ?
ହାଇ ସ୍କୁଲ। ସେ ହେଲାଣି ଏ ଯୋଉ କୋଭିଡ ଯେତେବେଳେ ହେଇନଥିଲା ନା। ସେଇ ସମୟରେ ସେ ସେ ପାଇଲେ ଜଷ୍ଟ କୋଭିଡ ହେଇଥିଲା ନା ସେଇ ତା ପୂର୍ବରୁ ସାତ ଦିନ ପୂର୍ବରୁ ପାଇ ହେଲା ତାପରେ କୋଭିଡି ହେଲା।
ଆଛା। ଭଲ ଆଉ।
ତା ସହିତ ହିଁ ଆମେ ସବୁବେଳେ ବୁଲାବୁଲି କରୁ ଆଉ ଏଇ ରଜରେ ଯାଇଥିଲୁ କପିଳାସ। ବୁଲିବାକୁ ଲାଷ୍ଟ ରଜରେ।
ହଁ ହଁ ଭଲ କପିଳାସ ତ ଭଲ ପାଖରେ ସବୁ ସେଇଠି ନା
ହଁ ସେ ହବ ନିହାତି ପଚାଶ କିଲୋମିଟର ହବ। ପଚାଶ କିଲୋମିଟର। ଯାଇଥିଲୁ କଣ ଘରେ କଣ କରିବୁ କହିକି
ନା ସାଙ୍ଗ ଯାହା ହେଲେ ତମର ଗୋଟେ ସାଙ୍ଗ ରଖିଚ ମାନେ ସେ ଯୁଆଡେ ଯେତେବେଳେ ଡାକିବ ଆସେ ଯିବେ କି ତମର ବି ମନ ଥିବ। ଦିଜଣ ଦିଜଣ ଡକାଡକି କଲ ବୁଲାବୁଲି କଲ ଭଲ ଝିଅ ପିଲାଙ୍କର ତ ସେମତି କିଛି ହେଇପାରିବନି କଣ କରାଯିବ।
ହଁ ସେ ସେଇଭଳିଆ ଆଉ।
ଖାଲିଟାରେ କିଏ ମୋର ବି ସେମିତି କେହି ମୁଁ ସମାନର କେହି ସାଙ୍ଗ ନାହାନ୍ତି ବଟ୍ ମୁଁ ଗୋଟେ ଦିଦି ମାନଙ୍କ ସାଙ୍ଗ ଯେହେତୁ ଗାଁରେ ତ ସେମିତି ଚଳେ। ଛୋଟ ପିଲାଙ୍କ ସାଙ୍ଗ ହେବା ମୋତେ ଟିକେ ଭଲ ଲାଗେ ସେଇଟା ଖେଳ‌ଏ କିଛି ଖେଳ ନାଇ ଲୁଡୁ ବସି କି ଖେଳିବୁ ନହେଲେ କିଛି ପେଡା ବଗେରା ପାରିକି ଖାଇବୁ। ଆଉ କିଛି ଦୌଡା ଦୌଡି ଖେଳ ଏସବୁ କରିଦଉ ଟିକେ ଆଉ।
ହୁଁ ହଁ ଏଇ ଯୋଉ ଲୁଡୁ ଖେଳବି ଆମେ ଯେତେବେଳେ ଥିଲୁ ପ୍ଲସଥ୍ରୀ କରୁଥିଲୁ। ସିଏ ସମୟରେ ହଁ ମେସରେ ଥିଲୁନା
ହଁ।
ପୁରା ମୋର ପୁରା ଆଡିକ୍ଟି ହେଇଯାଇଥିଲା ଖେଳଟା।
ମେସରେ ମାନେ ହଷ୍ଟେଲରେ ରହିବାଟା ବି ମଜା ବୋହୁତ।
ହଁ ହଁ ଉଁ ଅଲଗା ମଜା ଅଛି।
ବୋହୁତି ହି ମଜା ଆମେ ଯେତେବେଳେ ଭୁବନେଶ୍ୱର ଥିଲି ଜବ କରିଥିଲି ସେ ଯୋଉ ମ ଜା ମାନେ ଏତେ ମଜା ହେଇଥିଲା।
ହଁ ହଁ।
ପ୍ରତି ମୋମେଣ୍ଟ କୁ ସେଇଟା ମିସ୍ କରିବାକୁ ପଡିବ।
ହଁ।
ଲାଇଫରେ ଏମିତି କିଛି ହୁଏ ଯୋଉଟା କି ଆମକୁ ସେଟା କିଛି ଭୁଲିବାକୁ ବି ପଡେ ନା ସେ ଟା ଆଉ ଭୁଲିବା ବି ସମ୍ଭବ ନୁହଁ।
ହଁ ହଁ। ଆଉ କେତେ ବର୍ଷ ରହିଥିଲ ଭୁବନେଶ୍ୱରରେ?
ରହିଲି ଗୋଟେ ବର୍ଷ ରହିଥିଲି ଆଉ ରସୁଲଗଡରେ ସେମିତି ଗୋଟେ ପ୍ରୋଜେକ୍ଟ କାମ ପାଇ ଥିଲି। ଏଇ ଯୋଉ ଭାଇ ମୋର ଏକ୍ସପାଡ କରିଗଲେ ତ ସେଥିପାଇଁ ଆସିଲି ଘରକୁ ଆଉ।
କେମତି ଏକ୍ସପାଡ କଲେ କଣ ହେଇଥିଲା?
ଏକ୍ସପାଡ ପା ଯୋଉ ସେ ଥିଲେ ଆମର ଦିଲ୍ଲୀରେ ଥିଲେ ଜବ୍ କରୁଥିଲେ ଏୟାରପୋର୍ଟଲି
ଆଚ୍ଛା।
ତ ସେଇଟା ତାଙ୍କର ଅଲରେଡି ଉଁ ଘରେ ତାର ଟେଷ୍ଟ ହେଇଥିଲା କି ଯୋଉ ଲିଭର ଇନଫେକ୍ସନ ଅଛି ତାକୁ ମନା ହେଇଥିଲା ଆଇଁଷ କିଛି ଖାଇବା ପାଇଁ ସିଏ କିନ୍ତୁ ଆଇଁଷ ପ୍ରେମି ବାରମ୍ବାର ଖାଇବାରୁ ତାପରେ ଗୋଟେ ଚିକେନ ଜୁସ୍ ସେ କଣ ବାହାର ମାନଙ୍କର ସବୁ ପ୍ୟାକିଙ୍ଗି ହେଇକି ବିକ୍ରି ହୁଏନା।
ହଁ ହଁ।
ସେଇଟା ବିକ୍ରି ହେଲା ବୋଲି ସେ ତାର ସେଇଟା ଆଣି ଖାଇଚି ଶୁକ୍ରବାର ଗାଧୁଆଳେ ଖାଇଚି ରାତିକି ଡ୍ୟୁଟି ଯିବ ବୋଲି ତା ଦେହ ଭଲ ଲାଗିଲାନି ଶୋଇ ପଡିଥିଲା।
ଚ୍ଛା
ତ ତାକୁ ଝାଡ଼ା ଲାଗିଲା ଆସିଛି ବାଥରୁମ୍ ତାପରେ ତାର ପୁ ଚେକ୍ ପାହାଚରୁ ପପଇଲା ପାରାଲିସିସ୍ ଧରିଲା ଏଖାତା ଧରିଲା ଦିଲି ମେଡିକାଲ ରୁ ଟ୍ରିଟମେଣ୍ଟ୍ କରଗଲା ପଇସା ବି ସେମିତି ଖର୍ଚ ହେଲା କିନ୍ତୁ କିଛି ଇ ହେଇପାରିଲାନି ଆଉ ସେ ତାର କହିଲା ମୁଁ ବୋଉକୁ ଦେଖିବି ଏହା କହିଲା ସେଠି ମେଡିକାଲରେ ଲେଖିଦେଲା ଭାଇ ଆଉ ସେ ଆମ ଅ- ପୁଅ ନେଇକି ପଳେଇ ଆସିଲେ ନେଇଆସିଲା
ଓ ହୋ।
ସେଥିପାଇଁ ତାର ଘରେ ହେଇଥିଲା ଆଉ ଏକ୍ସପାଏର୍ ଘରେ ଆସି ସିଏ ରହି ଗୋଟେ ଦିନ କଟକରେ ରହିଲେ ତାପରେ ଏକ୍ସପାୟାର କରିଗଲେ ଆଉ
ବଡ଼ ଭାଇ ବୋଧେ ନା?
ହଁ ଭାଇ ଦି ଭାଇ ବଡ଼ ମୁଁ ସାନ ଆଉ। ବଡ଼ ଯିଏ ଅଛନ୍ତି ତାଙ୍କ ତଳେ ଯଏ ସେ ଏକ୍ସପାର୍ କରିଦଲେ ଆଉ।
ଓ ହୋ।
ହଁଓଁ
ହଁ ସେ ବାହାର ଖାଦ୍ୟ ଟା ଆଁ
ହଁ ସେଇଟା ତ ହେଲା ମେନ୍ ବାହାର ଖାଦ୍ୟଟା ହେଲା ମେନ୍।
ହଁ ସେଗୁରା ଏତେ ଭଲ ନୁହଁ ସେଟା ସବୁ ଦୁନିଆ ବେମାର ସବୁ ଲାଗିବ।
ସେଇଠି ବେଶୀ ଫାଷ୍ଟଫୁ ଫ୍ରୁଟ୍ ଜିନିଷ ବି ତାକୁ ଖାଇବା ପାଇଁ ଭଲ ଲାଗେ ତାକୁ ସତର୍କ କରାଯାଇଥିଲା କିନ୍ତୁ କଣ କରାଯିବ ଯାହାର ଯେତେବେଳେ ଯିବାର ଥିବ ଯିବେ ଆମେ ତ କିଛି କରିପାରିବାନି ନା।
ହଁ ହଁ। ଏବେ ତାହେଲେ ଘରେ ହିଁ ଅଛ ନା କି?
ହଁ ଏଇ ଘରେ ଅଛି ଆଉ।
ହୁଁ
ଯାାଉ ଅନତିିକ ଆ ଅଛନ୍ତି ଏଇଟା ଟିକେ କିଛି ସୁବିଧା ଅଛି ଦେଖାଯାଉ କଁ ହଉଛି କେତାର
କେତେ ବାଟ ଯାଉଛି ଦେ
ଅଁ ହଁଅ୍ଅ୍ଅ୍ ମୁଁ ତ ଭା ଶୁଣିକି ହଁ ମାନେ ଇଏ ଲାଗିଲା ପ୍ରାୟ କେମିତି କଣ ଦେଖ ଦେଖା ଯାଉ କଣ ହଉଛି?
ଆଉ କମ୍ପ୍ଟିଟିଟ୍ ପାଇଁ ତ ପଢୁ ପଢାପଢି କରୁ ଥିବ ନା?
ନାଇଁ ତମ ଭଳି ଆମେ ବେସ୍- ଷ୍ଟାଣ୍ଡ୍ ନୁହଁ। ଯାହା ନର୍ମାଲି କାହିଁକିନା ଫାମିଲି ପ୍ରୋବ୍ଲେମ୍ ପାଇଁିଲ ଟିକେ ରହକୁ ପଡ଼େ ଆମର ସେମିତି କିଛି ହେଇଲା ଯେଉଁଥିଲାଗି ରହିଯାଇଛି ଆଉ। ନନା କିନ୍ତୁ ବହୁତି ଉ କମ୍ଟେଟିପି ଏତେ ଦେଲେନି ସବୁ ଦୁଇ ଚାରି ଛଅରେ କଟୁଛନ୍ତି ତାପରେ ନସିବି ଗୋଟେ। ଥା ନସିବ୍ ରେ ଥିବ ତ ଗମେଣ୍ଟ୍ ଚାକିରି ମିଳିବ ନହେଲେ ସଇଲା କଥା
ହଁ ହଁ ମୋର ଏଇ ଏଇ ହବ କେବେ ଏଇ ଦି ତିନି ମାସ ପୂର୍ବରେ ମୋର ଦେଇଥିଲି ଗୋଟେ ଏଁ ଜଷ୍ଟ୍ ଜିରୋ ପଏଣ୍ଟ୍ ଫାଇଭ୍ ରେ କଟିଗଲି।
ସେଇ ପଏଣ୍ଟ୍ ସେ ଜିରୋ ପଏଣ୍ଟ୍ ଫାଇ ନସିିବ୍ ଟା ସେଇଠି ହିଁ ଆମେ ଯେତେବେଳେ ଏ ଏଜାମ୍ ଦେଇ ସାରିଲା ପରେ ଯୋଉଟା ନ ପାରନ୍ତି ସେଟା ନସିବ ହିଁ ସେଟା ଲୋକ ଲୋକ ମାନେ କ ଏ ଭାଗ୍ୟର ନଥିଲା ଏମିତି କରିପାରିଲ ସେମିତି କରି ସେଇଟା ହଁ ସେଇଠି ହିଁ ୟୁଜ କରନ୍ତି। କିନ୍ତୁ ପରୀକ୍ଷା ଦେବା ପୂର୍ବରୁ ଆମକୁ କୁହାଯିବ କି ତମେ ପଢ଼। ପଢ଼ିଲେ ହିଁ ପାସ୍ କରି କିନ୍ତୁ ଆମେ ପଢ଼ିଲେ ଏ ଯେ